ହ୍ୟାଲୋ।
ନମସ୍କାର ସୁପ୍ରଭାତ।
ହଁ ସୁପ୍ରଭାତ ନମସ୍କାର ନମସ୍କାର ଆଉ କଣ କରୁଥିଲେ ଆପଣ ଏବେ?
ମୁଁ ବର୍ତ୍ତମାନ ଲିଖନ କାର୍ଯ୍ୟ କରୁଥିଲି।
ଆଛା ଆପଣ ଯୋଉ ବର୍ତ୍ତମାନ ମତେ ସମ୍ପର୍କ କରିବାକୁ ଚେଷ୍ଟା କଲେ ପ୍ରଥମ ନମ୍ବରରେ ସମ୍ପର୍କ କଲେ ନା ସେ ଫ୍ରେ ଦ୍ଵିତୀୟ ନମ୍ବରରେ?
ଦ୍ଵିତୀୟ ଯୋଉଟା ଏବେ ଏବେ ଯ ଠିକଣା ଦେଲେ।
ଆଚ୍ଛା ତାହେଲେ କିଛି ଗୋଟେ ଅସୁବିଧା ବଶତଃ ସେଇ ମାନେ ଆପଣ ଯୋଗାଯୋଗ କରିପାରି ନାହାନ୍ତି।
ଏହା କୌଣସି ଯାନ୍ତ୍ରିକ ତ୍ରୁଟି।
ହଁ ତ କିଛି ସମୟ ପରେ ଆମେ ସେଇଟା ଠିକ ହେଇଯିବ।
ଆଜ୍ଞା ଆଜ୍ଞା ଆଜ୍ଞା ତ ମୁଁ କହୁ ସିଲିକି ଏଇଟା ମୋର ବୋଧେ ଚତୁର୍ଥ ନମ୍ବର। ପଞ୍ଚମଟି କରି ଆଜ୍ଞା। ତ ମୁଁ କହୁଥିଲି କି ଆମ ଏଠାରେ ପ୍ରାକୃତିକ ପରିବେଶ ପୁ ପରିପୂର୍ଣ୍ଣ ଆମର ଏଠାରେ ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ଏବଂ ମୋର ଗୋଟେ ପ୍ରଶ୍ନ ଥିଲା ଆପଣଙ୍କ ପାଇଁ କି ଆପଣ ଆପଣଙ୍କୁ ଖାଇବାରେ ବେଶୀ କେଉଁ ଜିନିଷ ଭଲ ଲାଗେ ଭାତ ନା ରୁଟି?
ନାଇଁ ସତ କହିବି ଯଦି ମତେ ଟିକେ ଭାତ ମୁଁ ଟିକେ ଭାତ ପ୍ରେମୀ ଲୋକ। ମତେ ଯଦି ଆପଣ ସକାଳୁ ଭାତ ବି ଦେଇଦେବେ ତାହେଲେ ମୁଁ ସକାଳୁ ସାତଟ ଆଠଟା ବେଳେ ବି ଖାଇଦେବି। ମୁଁ ଆକ୍ଚୁଆଲି ଅର୍ଣ୍ଣ ବାସ ମୁଁ ଟିକେ ଅର୍ଣ୍ଣ ପ୍ର୍ରିୟ ତ ମତେ ସକାଳ ଛଅଟା ଟା ବେଳେ ବି ଦେଇଦେଲେ ମାନେ ମୁଁ ଆଗରୁ ଯୋଉ ସମୟରେ ବ୍ ଦ୍ଵାଦଶ ଶ୍ରେଣୀରେ ଯୋଉ ସମୟ ପାଠ ପଢୁଥିଲି
ଆଜ୍ଞା ସକାଳୁ ଭକ୍ଷଣ କରି ଯାଉଥିଲେ ପଖାଳ।
ହଁ କାରଣ ସେତେବେଳେ ଆମର ସାତଟା ପନ୍ଦର ରୁ ବସ୍ ଥାଏ।
ହ
ତ ସାତଟା ପନ୍ଦରରୁୁ ଘରକୁ ଆ ବି-ମାନେ ଘରକୁ ପ୍ରସ୍ଥାନ କରିଲା ବେଳକୁ ପାଖାପାଖି ସନ୍ଧ୍ୟା ଛଅ ଘଟିକା ବାଜି ଯାଇଥାଏ। ସେଥିପାଇଁ ତିନ୍ ହଁ। କାରଣ ଯିବା ଆସିବାରେ ହିଁ ଆମର ଅଧିକ ସମୟ ପଳାଏ ତାପରେ ଆମର କ୍ଲାସ ଟାଇମ ଥିଲା ଆ-ସାଢେ ଆଠଟା ରୁ ସାଢେ ଚାରିଟା ଥିଲା। ତ। ତ ସେଥିପାଇଁ ସକାଳୁ କିଛି ମୋ ଆ ମୋର୍ ତ ମା ମାତାଶ୍ରୀ ତ ସିଏ ସକାଳୁ ମତେ ଭାତ ହିଁ ଦେଇ ଦିଅନ୍ତି ତ ମୁଁ ଭା ଭାତ ଖାଇକି ପଳାଏ ହଁ ତ ସାଡେ ହଁ ସେଠିରେ ଜଳପାନ ଟିଫିିନ୍ ଆମେ ନେଇକି ଯାଉ ନହେଲେ ସେଠି ଆକ୍ଚୁଆଲି ସେଠି ଖାଇବା ପାଇଁ ବି ଅଛି ତ ଖାଇଲେ ଖାଉ ନହେଲେ ଆମ ଆମେ ଏକ୍ଟୁଆଲି ସେଇଟି ଖାଇଲା ବେଳକୁ ବହୁତ ବେଳେ ବେଳେ ଖାଉ ଆଉ ସେ ଖାଇବା ଟିକିଏ ବେଶୀ ନା ନାଇଁ ନାଇଁ। ଯେହେତୁ ଆମର ଏଇଟା କଣ ବେସରକାରୀ। ବେସରକାରୀ ବିଦ୍ୟାଳୟ ତ
ତ ଏଠାରେ ପଞ୍ଜୀକୃତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମୁକ୍ତ ଖାଦ୍ୟ।
ହଁ ପଞ୍ଜୀିକୃତ ମାନେ ପୁରା ଷ୍ଟାର୍ଟିଂ ଆରମ୍ଭ ସମୟରେ ସବୁ। ସେଟା ପ୍-ପଞ୍ଜୀିକରଣ କରାଯାଇଥାଏ।
ହ
ତ କିନ୍ତୁ ଆମ୍ ଆମେ ସେଇ ଖାଦ୍ୟ ଖାଇବା ଯୋଗ୍ୟ ନୁହେଁ ଖାଇ ପାରୁନା ବୋଲି।
ସେଥିପାଇଁ ସେମାନେ ମ ଅର୍ଥ ନେଉନାହାନ୍ତି।
ନା ଅର୍ଥ ତ ନେ-ଦେଇଥିଲୁ ଆମେ କିନ୍ତୁ ଖାଦ୍ୟ ଖାଇ ନଥିଲୁ।
ହଁ ବୁଝିପାରୁଛି ସେଠାକାର ଖାଦ୍ୟ ହିଁ ଏହି ଭଳି ଥାଏ ତ। ଛାତ୍ରାବାସରେ ଆପଣ ଛାତ୍ରବାସରେ ରହୁନଥିଲେ ଦ୍ୱାଦଶ ଶ୍ରେଣୀରେ।
ନାଇଁ ଛାତ୍ରାବାସରେ ରହୁନଥିଲି ଆମେ। ଘର ଘରରୁ ଆମର ଗୁମ୍ -ଆମର ସିଏ। ସେଇ ଯୋଉ ବିଦ୍ୟାଳୟଟି ତ ଆମର ଘରଠୁ। ଦଶ ଦଶ ରୁ ବାର କିଲୋମିଟର ଦୂରତା ଥିଲା।
ଆପଣ କୌଣସି ସରକାରୀ ବିଦ୍ୟାଳୟରେ କାଁଇ ପଢିଲେ ନାହିଁ?
ଅକ୍-ସରକାରୀ ବିଦ୍ୟାଳୟରେ ଆକ୍ଚୁଅଲି ମୋର ପଢିବାର ଥିଲା କିନ୍ତୁ ଏହା ହେଲା କି ଆ-ମୁଁ ଯୋଉ ଶିଶୁ ମୁଁ ଶିଶୁ ମନ୍ଦିରର ଛାତ୍ରୀ। ତ ମୁଁ ଯୋଉ ପଢୁ ହଁ। ହଁ ତ ମୁଁ ଯୋଉ ଶିଶୁ ମନ୍ଦିରରେ ପଢ଼ୁଥିଲି ସେଇଠି ଜଣେ ଆମର ଗୁରୁମା ଥିଲେ। ତ ସିଏ ତାଙ୍କର ଟିକେ ସେ କହିଲେ ସ-ଯେ। ତାଙ୍କର ଏହି ବିଦ୍ୟାଳୟରେ ଟିକେ ଚିହ୍ନା ମାନେ ଯୋଉ ଦାଦ
ହଁ ଏହିପରି ଭାବେ ସବୁ ଗୁରୁଜୀ ଗୁରୁମା ମାନେ କୁହନ୍ତି ମତେ ମଧ୍ୟ କୁହାଯାଇ ଥିଲା କିନ୍ତୁ ମୁଁ ମୋର।
ହଁ କିନ୍ତୁ ତ ସେଇ ସମୟରେ ମୁଁ ଆଉ ଗୋଟେ ମୋର ଗୋଟେ ଶ-ବନ୍ଧୁ ତ ଆମେ। ମ୍-ଏହା ନିଶ୍ଚିନ୍ତ କଲୁ ଯେ ଆମେ। ବେସରକାରୀରେ ପଢିବୁ ସରକାରୀରେ ପଢିବୁନି ନହେଲେ ସରକାରୀରେ ପଢିଥିଲେ ବି ହେଇଥାନ୍ତା। ତାପରେ ମେନ୍ ଘରେ ଆକ୍ଚୁଲି। କହିଲେ ଯେ ଏକା ବେଳେ ବେସରକାରୀରେ ପଢିଲେ ଟିକେ ବେଶୀ ଅସୁବିଧା ହବନି ଆଉ ବସ ରେ ଯିବ ବସ ରେ ଆସିବ। ଆଉ କ୍-ସେନ୍ତି ସବୁ ବହୁତ କିଛି ଭାବିକି ଲାଷ୍ଟକୁୁ ଏହା ନିର୍ଣ୍ଣୟ ନିଆଗଲା ଆଉ।
ହଁ କିଛି ନହିଁ ଭୁଲ ତ ନିର୍ଣ୍ଣୟ ନୁହଁ। କିନ୍ତୁ ଏଇପରି ଗୁରୁଜୀ ଗୁରୁମା ମାନେ ଜାଲ ବି
କୁହନ୍ତି ଆଜ୍ଞା କିନ୍ତୁ ସବୁ ଜାଲ ବିଛେଇ ଦିଅନ୍ତି କିନ୍ତୁ ଲାଷ୍ଟ କୁ କିଛି କରନ୍ତିନି ଆଉ ସବୁ ଯେତକ ଫିସ୍ ନିଜେ ହିଁ ଭରିବାକୁ ପଡେ
ହଁ ହଁ। ସେମିତି କହିବେ ବା ସେମାନେ ବି ଗୋଟେ ଗୋଟେ ଇଏ ଆଉ ଛାଡ଼ନ ଗୋଟେ କଥା ଆପଣଙ୍କୁ ଅର୍ଣ ମଧ୍ୟ ଦୁଇ ପ୍ରକାରର ଅରୁଆ ଅର୍ଣ୍ଣ ଏବଂ ଉସୁନାଅର୍ଣ୍ଣ ଆପଣଙ୍କୁ କେଉଁ ଅନ୍ନଟି ଭଲ ଲାଗେ।
ମତେ ଆକ୍ଚୁଲି ଡିପେଣ୍ଡ କରେ ମାନେ ଉଷୁନା ଅର୍ଣ ମାନେ ପ ପଖାଳ ଭଲ ଲାଗେ ଉଷୁନା ପଖାଳ ଆଉ ନା ତ ଉଷୁନା ଅର୍ନ ରେ ମତେ ପଖାଳ ଭଲ ଲାଗେ ଆଉ ଅରୁଆରେ ଯେତେବେଳେ ଗରମ ଗରମ ଖାଇବା ହେଇ ଥିବ ଅର୍ଣ୍ଣ ଡାଲମା କି ଅର୍ଣ୍ଣ ସହିତ କିଛି ତରକାରୀ ତ ସେଇ ସମୟରେ ମତେ ଅରୁଆ ଅର୍ଣ୍ଣ ଯୋଉ ଅରୁଆ ଅର୍ଣ୍ଣ ଖାଇବାକୁ ଭଲ ଲାଗେ ଉଷୁନା ଅର୍ଣ୍ଣ ଭଲ ଲାଗେନି।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି ମୁଁ ବୁଝିପାରୁଛି ତାହେଲେ ଆପଣଙ୍କୁ ଆମିଷ ହଁ କୁହନ୍ତୁ?
ହଁ ମୁଁ ଆପଣଙ୍କୁ ସେ ସେହି ପ୍ରଶ୍ନଟି ପଚାରିବାକୁ ଯାଉଥିଲି ଯେ ଆପଣଙ୍କୁ ଆମିଷରେ କଣ କଣ ଭଲ ଲାଗେ? ଆପଣ ଆମିଷ ଖାଆନ୍ତି କି ନାହିଁ ସେ ବିଷୟରେ କିଛି
ମୁଁ ଆମିଷ ଭକ୍ଷଣ କରେ କିନ୍ତୁ ଯେହେତୁ ଆପଣ ଜାଣିଥିବେ ମୁଁ କେଉଁ ଜାଗା କେଉଁ ପରିବାରରୁ ଆସୁଅଛି ଆମ୍ଭ ଏତେ ଆମିଷ ହୁଏ ନାହିଁ ଅ କହିବାକୁ ଗଲେ କଥା ଉପରେ ନିଷିଦ୍ଧ ପ୍ରାୟ ଆଉ ଯେତେବେଳେ ହୁଏ ମାଛ ମାଛ ହିଁ ହୁଏ ମାଛ ହୁଏ କିମ୍ବା ଚୁଙ୍ଗୁଡି ହୁଏ ଆଉ କଣ ଉଚିତ ଲୋକ ଆସିଲେ ଆମର ମଟନଟି ହୁଏ କିନ୍ତୁ ମୁଁ ଆଗରୁ ଜମା ଆମିଷ ଏତେ ଭକ୍ଷଣା କରୁନଥିଲି କିନ୍ତୁ ଏହି ଭୋ ବର୍ତ୍ତମାନ ବିଶ୍ଵବିଦ୍ୟାଳୟରେ ପଢିବା ଠୁ ମୁଁ ଆଉ କିଛି ମାନୁ ନାହିଁ ମୁଁ ଆମିଷରକ୍ଷଣ କରୁଅଛି।
ତାପରେ ଟିକେ ଚିକେନ ବିରିୟାନୀ ଟିକେ ବେଶୀ ଚାଲିଛି ଆଉ।
ଆଜ୍ଞା ଆଜ୍ଞା ଆଜ୍ଞା ସେ ଗୋଟେ ରୀତିିବଦ୍ଧ ଭାବେ ଚାଲିଅଛି ଆଉ ଭଲ ବି ଲାଗୁଛି। ଅର୍ଥ ଦେବେ ଖାଇବେ।
ଆମର ଯୋଉ ଗୋଟେ ବନ୍ଧୁ ସୁରଜ ତ ତ ସିଏ ତ ଗୋଟେ ବିରିୟାନୀ ପ୍ରେମୀ ନା ବିରିୟାନୀ ପଗଲୁ ଯାହା କୁ କୁହନ୍ତି ଇଂରାଜୀ ଭାଷାରେ ତ
ଏଟା ହିଁ ଖାଇବା ଆରମ୍ଭ କରିଥିଲେ।
ଆଚ୍ଛା ହଁ।
ଆମେ ସମସ୍ତେ ବନ୍ଧୁ ହେଇନଥିଲୁ ତାଙ୍କର ମୋର କିଛି ପିଲା ଆମ୍ଭେ ଖାଇବା ଆରମ୍ଭ କରିଥିଲୁ।
ଆଛା।
ବିଶ୍ୱବିଦ୍ୟାଳୟର ପଛ ଭାଗରେ ସିଏ ଭଲ ଥିଲା। କିନ୍ତୁ ବର୍ତ୍ତମାନ ସେ ରୋଷେଇଆ ଜଣକ ଆସୁନାହାନ୍ତି।
ଓହୋ। ତ ଏବେ ଏବେ ତ ପାଖାପାଖି କି ସେଇ ବିଶ୍ଵବିଦ୍ୟାଳୟର ଚତୁଃପାର୍ଶ୍ଵରେ ଯେ ଆଜ୍ଞା ହଁ ଏବେ ତ ବିଶ୍ୱବିଦ୍ୟାଳୟର ଚତୁର୍ପାର୍ଶରେ ଯେତେକ ବିରିୟାନୀ ଷ୍ଟଲ ସବୁ ପଡି ଅଛି ଆମେ ବୋଧେ ପ୍ରାୟ ନବେ ପ୍ରତିଶତ ସତ ବିରଆନି ଟ୍ରାଏ କରି ସାରିଲଣି।
ସମସ୍ତେ ଚିହ୍ନା ହେଇ ସାରିଲେଣି।
ହଁ। ତ କାଲି ହଁ ହଁ ହଁ। କୁହନ୍ତୁ। ହାଲୋ।
ଆଜ୍ଞା।
ତ ସେଇ ଏବେ ସବୁ ଚିହ୍ନା ହେଇ ସାରିଲେଣି ତ ଆମେ ଏବେ ତ ଭଲ ବି ଲାଗୁଚି ଏବେ ତ ଆମେ ଟିଫିିନ ଆଣୁଛେ। ତ ଆପଣ କାଲି ଜଲ୍ଦୀ ତାହେଲେ ପଳେଇଛନ୍ତି ବିଦ୍ୟାଳୟରୁ ପ୍ରସ୍ଥାନ କରିଦେଇଛନ୍ତି ଘରକୁ।
ଅଃ। କାଲି ମୁଁ ପ୍ରସ୍ଥାନ କରିବାର ଥିଲେ କରିଥିଲି ପ୍ରସ୍ଥାନ କୋଉଠି ମୁଁ ତିରିଶ ମିନିଟ୍ ବନ୍ଧୁଙ୍କ ସହ ବାର୍ତ୍ତାଳାପ କରୁଥିଲି ଆପଣ ମଧ୍ୟ ଦେଖିଥିବେ। ତିରିଶ ମିନିଟ୍ ବାର୍ତ୍ତାଳାପ କରି ସାରିଲା ପରେ ଗୋ ଏକ ଏକଟା ବାଜି ତିରିଶ ମିନିଟିରେ ମୁଁ ଧରି ପ୍ରସ୍ଥାନ କଲି ମୁଁ ଘରେ ପହଞ୍ଚିଲି ମୁଁ ଅର୍ନ ଡାଲି ପୋ ଟୋଳୋ ଆଳୁ ତରକାରୀ ଭକ୍ଷଣ କଲି। ମୁଁ ଟିକେ ଗଡିଲି ମୁଁ ଟିକେ ଆଇସ୍କ୍ରିମ୍ ଆଣି ମୋର ଜଣେ ଭ୍ରାତା ଆସିଥିଲେ ତାଙ୍କ ସହିତ ଅର୍ନ ଭକ୍ଷଣ କରିଥିଲି ତ ତାଙ୍କୁ ବି ଆଇସ୍କ୍ରିମ ଦେଲି ସେ ଭ୍ରାତା ଜଣକ ପଳାଇଲେ ତାପରେ ମୁଁ ବସ୍ ସିକି ଗୋଟେ ଚଳଚିତ୍ର ଦେଖିଲି।
ଆଚ୍ଛା।
ଚଳଚିତ୍ର ଦେଖିଲି ଚଳଚିତିର ଟି ଚଳଚିତ୍ର ଟି ଦେଖିଥିଲି ଚଳଚି କୃତିକ ଆଉ ଥରେ ଦେଖି କାରଣ ମତେ କିଛି ତା ନା ନା ଭଲ ତ ବୋହୁତ ଥିଲା। ତା ଦେହରୁ ମତେ କିଛି ଭାବାର୍ଥ ଦରକାର ଥିଲା ତ ମୁଁ ଆଉ ଥରେ ଦେଖୁଥିଲି।
ଆଚ୍ଛା ହୁଁ।
ଯାହା ଦ୍ଵାରା କି ମୁଁ ତା ଦେହରୁ କିଛି ଭାବାର୍ତା ଆଉଥରେ ପାଇପାରିବି ଚଳଚିତ୍ରଟି ସମ୍ପୂର୍ଣ୍ଣ ରୂପେ ସମ୍ପୂର୍ଣ୍ଣ ଲୁପେ। ସହଜ ମାତ୍ର କେତୋ ରୁହନ୍ତୁ ଏକ ଦୁଇ ତିନି ଚାରି ଏକେ ଦୁଇ ତିନି ଚାରି ପାଞ୍ଚେ ପାଞ୍ଚ ଜଣ କଳାକାରଙ୍କୁ ନେଇକି ଚଳ ଚିତ୍ରଟି ଦୁଇ ଘଣ୍ଟାର ଦୁଇ ଘଣ୍ଟା ତିରିଶ ମିନିଟ ର ପାଞ୍ଚ ଜଣ ଚଳଚିତ୍ର ଟି ଏବଂ ଚଳଚିତ୍ରରେ ପ୍ରଥମେ ଦୁଇ ଜଣ କଳାକାରଙ୍କୁ ଦେଖାଯାଏ।
ହଁ ହଁ।
ତିନି ଜଣଙ୍କୁ ଦେଖାଯାଏ ସେ ଦି ଜଣଙ୍କ ଅ ସରିଗଲା ପରେ ଅଭିନୟ କେବଳ ତି ଜଣକୁ ନେଇକି ହିଁ ଏ ଏ ଦୁଇ ଘଣ୍ଟା ଯାଏଁ ସେ ତାହା ଦେଖାଯାଏ।
ଆଚ୍ଛା। ଆଚ୍ଛା ତାହେଲେ ଭଲ ଚଳଚିତ୍ର ଟି।
ହଁ। ଏକ ଆବଦ୍ଧ କୋଠରୀରେ
ଆଚ୍ଛା ଉଁ ସେଇଥିରେ ସେଥିରେ ଯୋଉ ଆଜ୍ଞା।
ମହଲରେ ଦେଖାଯାଏ।
ଓହୋ ତାହେଲେ ବୋହୁତି ଇଣ୍ଟ୍ରେଷ୍ଟିଙ୍ଗି ଥିବ ନା। ହଉ ଆମେ ପରେ କଥା ହବା ଆପଣ ରଖିଦିଅନ୍ତୁ। କାଟି ଦିଅନ୍ତୁ।
ଧନ୍ୟବାଦ ଧନ୍ୟବାଦ।
ଧନ୍ୟବାଦ
ହୁଁ।